ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
କେମିତି ଅଛନ୍ତି?
ହଁ ଭଲ ଅଛି, ତମେ କେମିତି ଅଛ?
ହଁ, ମୁଁ ବି ଭଲ ଅଛି। ଆପଣ ଖାଇସାରିଲେଣି ସନ୍ଧ୍ୟାରେ?
ହଁ।
ସନ୍ଧ୍ୟାରେ ଖାଇସାରିଲେଣି?
ନା, ସନ୍ଧ୍ୟାରେ କିଛି ଖାଇନେହିଁ। ତମେ ଖାଇସାରିଲଣି?
ନାଇଁ ନାଇଁ ମୁଁ ବି ସନ୍ଧ୍ୟାରେ କିଛି ଖାଇନେହିଁ ଭାବୁଛି ଯେ ଟିକେ ପାସ୍ତା ବନେଇଦେବି। ଆମ ଘରେ ବହୁତୁ ପିଲା ବି ଅଛନ୍ତି ଭାଇ ଭୋଉଣୀ ସବୁ। ମିଶିକି ଯାଉଚି ଟିକିଏ ପାସ୍ତା ବନେଇବି ପାସ୍ତା ଖାଇବୁ ଇଚ୍ଛା ହେଉଛି ଟିକେ ପାସ୍ତା ଖାଇବାକୁ।
ବିମସ୍ତ ଅଛି ଭଲ ହେଲା ତମେ ପାସ୍ତା କରିକି ଖାଇଯିବ। ନା ମୁଁ ବି ଭାବୁଚି ମୁଁ। ଆପଣଙ୍କୁ ଦେଖିକି ମୋର ବି ଇଚ୍ଛା ହେଲାଣି ପାସ୍ତା ଖାଇବାକୁ ମୁଁ ବି ଘରକୁ ଗଲେ ବନେଇକି କରି ଖାଇବି। ମୁଁ ଏବେ ଟିକେ ବାହାରେ ଅଛି ଘରକୁ ଗଲେ ହିଁ ମୁଁ ବନେଇକି ଖାଇବି।
ବାହାରେ ମାନେ ଘରୁ ବାହାରେ ନା ମାନେ କଉଠି?
ହଁ ଘରୁ ବାହାରେ ଅଛି ଟିକେ।
ଆଚ୍ଛା ଆଚ୍ଛା।
ହଁ।
ଆଚ୍ଛା ଆଚ୍ଛା ଆଉ ଆପଣ କେମତି କେମିତି କଣ ଅଛନ୍ତି ଖାଇ ଖାଇବା ପିଇବା କେମିତି କଣ ଚାଲିଚି?
ଖାଇବା ପିଇବା କଣ ମୁଁ ତ ପୁରା ଭେଜିଟେରିଆନ ଟା। ନନଭେଜ ମୁଁ ଟୋଟାଲି ଖାଏନି। ହଁ ଆଉ
ମାନେ ବିଲକୁଲ ଛୁଆ ବେଳୁ ଆଇଁଷ ଖାଆନ୍ତିନି ନା ଏବେ ଏବେ ନୂଆ ଛାଡିଛନ୍ତି?
ହଁ ପଁଞ୍ଚମ ପଢିଲାବେଳୁ ମୁଁ ଛାଡି ଦେଇଛି।
ଆଚ୍ଛା ପଞ୍ଚମରୁ ଛାଡ଼ିଲେଣି?
ହଁ ତାପରେ ଏଁ ତ ଆଉ ଇ ଇଚ୍ଛା ହଉନି ଦେଖିକି ମତେ ଘୃଣା ଆସେ ସେଟା ଖାଇବା ପାଇଁ କି ନା ମୁଁ ସେଥିପାଇଁ ଖାଏନି। ଭଲ ଲାଗେନି ଖାଇବା ପାଇଁ ହୁଁ।
ଆଉ ଟିକେ ଥଣ୍ଡା ବି ହେଇଯାଇଛି ଆଉ ସେଥିପାଇଁ ବି ପାଟି ଟା ଭଲ ଲାଗୁନି।
ଆମର ଯୋଉ ବରଫ ରେ ମୁହଁ ଟିକେ ଧୁଆ ଧୋଇ ହଉଛି ବରଫରେ ଗାଧା ହଉଛି। ସେଥିପାଇଁ।
ଆଚ୍ଛା ଆଚ୍ଛା ବରଫରେ ଆପଣ କାହିଁକି ଗାଧୋଉଛନ୍ତି ବହୁତ ଗରମ ହେଉଛି କି?
ହଁ ଏତେ ଜୋରେ ଗରମ ହଉଛି ଆଉ ରହି ହଉନି ବରଫରେ ଗାଧେଇବାକୁ ପଡୁଛି।
ଆଚ୍ଛା ଆଚ୍ଛା ଏ ବହୁତ ଗରମ ହଉଛିି ତାହେଲେ ନା ହାଁ ଏଥର କୁହନ୍ତ ନ୍ତୁନି ବୋଧେ ସବୁ ବର୍ଷଠାରୁ ଏଇ ବର୍ଷଟା ବହୁତ ଗରମ ପଡ଼ିଯାଇଛି। ମଣିଷ ପୁରା ନାକେ ଦମ ହେଇଗଲାଣି ଏ ଗରମରୁ। କେବେ ଯେ ଆସିବ ବର୍ଷା ଋତୁଟା।
ହଁ ବର୍ଷା ଋତୁ ଆସିବା ପର୍ଯ୍ୟନ୍ତ ୱେଟ୍ କରିବାକୁ ପଡିବ ଯୋଉ ହଇରାଣ ହଉଚୁ ଯୋଉ ଗରମରେ ଭାରି କଷ୍ଟ।
ହଁ ଆଉ ଆପଣ ତାହେଲେ ଆଜି କଣ ଖରାବେଳେ କଣ ଖାଇ ଥିଲେ ଆପଣ?
ଆଜି ଖରାବେଳେ ଖ ଖାଇଥିଲି ଭାତ ତ ପଖାଳ ଖାଇଥିଲି ଏନୂତ ଗରମ ହଉଛି ପଖାଳ ଖାଇବାକୁ ଇଚ୍ଛା ହଉଛି ମାନେ ଇଏ ଖାଇବାକୁ ଇଚ୍ଛା ହଉନି। ଗରମ ଖାଇବାକୁ ଇଚ୍ଛା ହଉନି ଆଉ ପଖାଳ ଖାଇ ଦେଇଛି ପଖାଳ ଆଳୁ ଭର୍ତ୍ତା। ଆଉ ବାଦାମ ଚୁରା। ଆଉ ଛତୁ କଷା। ଏଇଆ ସବୁ ଖାଇଛି ଆଉ। ଆଉ ଆପଣ କଣ ଖାଇଛନ୍ତି?
ମୁଁ ଖାଇଥିଲି ପଖାଳ ଭାତ ଆଉ ହେଉଛି ବଢି ଆଳୁ ଚୁରା। ଆଉ ଆମ୍ବ ବି ଖାଇଥିଲି ଆଉ ଭେଣ୍ଡି ଆଳୁ ଭଜା ପ ପୋଟଳ ଖୁଡ଼ୁମା ଏମିତି ସବୁ ଖାଇଥିଲି ଆଉ।
ହୁଁ ହୁଁ ଯାହୋଉ ଏଇ ଯୋଉ ଗରମ ହଉଛି ପଖାଳ ଖାଇଲେ ଜୀବନ ପଶୁଛି ଦେହରେ।
ହଁ କୁହନ୍ତୁନି କୁହନ୍ତୁନି ଖରା ତ ଆଜି ଏମିତି ହେଇଥିଲା ଆପଣ ବିଶ୍ଵାସ କରିପାରିବେନି ନଅଟା ରୁ ଦିନ ପାଞ୍ଚଟା ପର୍ଯ୍ୟନ୍ତ ଆପଣ କୁଆଡୁ ଘରୁ ବାହାରି ପାରିବେନି।
ହଁ ଏଇ ଯଉ ଗରମ ତ ହଉଛି। ବାହାରିବ ତାପରେ ବାହାରିବ ମୁହଁରେ ବାହାରିଯିବ ଅ ପିମ୍ପଲ୍।
ହଁ ସାଙ୍ଗେ ସାଙ୍ଗେ ସେ ବ୍ରଣ ସବୁ ମୁହଁରେ ଉଠିଯିବ। ଆପଣ ଗୋଟେ କାମ କରୁନାହାଁନ୍ତି ହଳଦୀ ଆଉ ବେସନ ଲଗଉନାହାନ୍ତି ଯଦି ଆପ ଆପଣଙ୍କର ବ୍ରଣ ହୋଉଚି।
ହଁ କାଇଁ କେମିତି କଣ କରାହେଇକି ଲଗାହବ କଇ ଲେ?
ଆପଣ ଫାଷ୍ଟେ କଣ କରିବେ ନା ବେସନ ନେଇ ଆସିବେ ପୁରା ମାନେ ଯୋଉ ଆମର କଣ ରହିଲା କଇଲେ ପୁରା
କିଣା ବେସନ।
ନାଇଁ ଘରେ କୋଉଠି ଆପଣ ବେସନ ପାଇବେ ସେଇ କିଣା ବେସନ? ଆଉ କିନ୍ତୁ ଖଣ୍ଡ ହଳଦୀ ଜାଣି ବିକନ୍ତିନା ସେଇ ଖଣ୍ଡ ହଳଦୀ ନେଇ ଆସିବେ ଖଣ୍ଡ ହଳଦୀ ନେଇ ଆସିବେ ଆଣିକିନା ପୁରା ତାକୁ ମାନେ ଘୋରି କି ନା ତାକୁ ପୁରା ନାଇଁ ନାଇଁ ନାଇଁ କିଳା କିରା। ନା ନା କିଣା ହଳଦୀ ନୁହଁ ଖଣ୍ଡ ହଳଦୀ କି ପୁରା ଯୋଉ ଇଏ କରିକିନା ଆମେ ଗ୍ରୀଟରରେ ଗ୍ରୀଟିଂ କରିବେ। କରିକିନା ଆପଣ ତାକୁ ଗୋଳେଇବେ ଗୋଳେଇକିନା ତା ଦେହରେ ଗୋଟେ ଗୋଟେ କାମ କରିବେ ଆଳୁ ଆଳୁ ଗୋଟେ ଆଉ ହୋଉଚି ପୋଟଳ ଗୋଟେ ପୋଟଳ କୋହୁଚି ସରି ଯୋଉ କଣ ଆମର ସେଇଟା ରହିଲା ବିଲାତି। ତାକୁ ପକେଇବେ ପକେଇକି ନା। ତାକୁ ଆଉ ଟିକେ ଜେଦି ପାରିବେ ଗୋଲାପ ଜଳ ଟିକେ ପକେଇ ଦେବେ ପକେଇକିନା ତାକୁ ଟିକେ ଗୋଳେଇ ଦେବେ ଗୋଳେଇକିନା ଲଗେଇବେ ମୁହଁରେ। ବୋହୁତି ଭଲ ମାନେ ଆପଣଙ୍କର ମୁହଁରେ ସେଇଟା ପୁରା ଇଏ କରିବ ମାନେ ଆସିବ। ଆଉ ଚି କଣ କୋହୁଥିଲି ନା ଆପଣଙ୍କୁ ରୋଷେଇ ଆସେନା ରୋଷେଇ କେବେ କରିନାହାନ୍ତି ଆସେନି? ରସେଇ ରୋଷେଇ ବାସ ଆପଣ କରନ୍ତି ନା ମୁଁ ଜାଣିଚନ୍ତି ଗୋଟେ କଣ କରେ? ମୁଁ ରୋହୁଥିଲି ବାହାରେ। ତ ବାହାରେ ରହିବା ଭିତରେ ମୁଁ ରୋଷେଇ କରୁଥିଲି।
ହୁଁ।
ଆଉ ଆପଣ ରୋଷେଇ କରନ୍ତି ନା କରନ୍ତିନି?
ନାଁ ମତେ ତ କିଛି ରୋଷେଇ ଆସେନି ଯାଆ ମୋ ମମି କରେ ଆଉ ମୁଁ ଖାଏ।
ଆଚ୍ଛା ଆଚ୍ଛା କେବେ ରୋଷେଇ କରିନାହାନ୍ତି ତାହେଲେ ତାହେଲେ ପାସ୍ତା କେମିତି କହୁଥିଲେ କରିବେ ବୋଲି? ଆପଣ ବ୍ୟସ୍ତ ଅଛନ୍ତି କି? ନା ନାଇଁ ହଁ ହଁ କୁହନ୍ତୁ ଶୁଣୁଚି ମୁଁ। ହଁ କୋହୁନାହାନ୍ତି? ଖା ଖାଇଚନ୍ତି ସନ୍ଧ୍ୟାରେ କଣ?
ଖାଇନି ଭାବିଚି ବା ପାସ୍ତା କରିବି ପାସ୍ତାର ରେସିପି ଟିକେ
ଆଚ୍ଛା ଆଚ୍ଛା ଆପଣ ପାସ୍ତା ବି ଜାଣିନାହାନ୍ତି କେମିତି ବନାଯାଏ?
ନା ପସ୍ତା ଜାଣିନି ଭାବୁଥିଲି ଟିକେ ୟୁଟ୍ୟୁବ ରୁ ଦେଖିକି ବନେଇବି। ଥାନ୍ତି ଟିକେ ତମେ ଯଦି ଜାଣିଛ ଟିକେ କହିଦବ ତ।
ଆଚ୍ଛା ଆଚ୍ଛା ପାସ୍ତା ଆପଣ ଟିକେ ଡୋର ଟା ଦେଇଦେଲେ ଭଲ ହୁଅନ୍ତା। ଯୋଉ ନାଇଁ ଇକୋ ନାଇଁ ଆପଣ ହସୁଛନ୍ତି ତ ଏ
ନାଇଁ ନାଇଁ ମୁଁ ହସୁନି ମତେ କାଶ ଲାଗୁଛି ତ ଦୂରେଇକି ଟିକେ ଆସୁଛି।
ଆଉ ମୋତେ ଲାଗିଲା ହସୁଛନ୍ତି ବୋଧେ।
ନାଇଁ ହସିବି କାହିଁକି ଆପଣ କଣ କମେଡି କରିଛନ୍ତି କି ହସିବି।
ଆଚ୍ଛା ଆଚ୍ଛା ଅଁ ପା ତା ଆପଣ କଣ କରିବେ ନା ଫାଷ୍ଟ ଗୋଟେ କଢ଼େଇ ନେବେ। କଢ଼େଇରେ ଟିକେ ଉଁ ଗ୍ୟାସ୍ ରେ ବସେଇକିନା ତାକୁ ଟିକେ ତେଲ ଆଉ ଟିକେ ଲୁଣ ପକେଇ କେଇ ଦେବେ ଠିକ ଅଛି ପକେଇଲା ପରେ ତେଲ ତ ଟିକେ ରିଫାଇନ ତେଲ ଟିକେ ପକେଇଦେବେ। ରିଫାଇନ ରିଫାଇନ ରିଫାଇନ ଅଏଲ। ନାଇଁ ନାଇଁ ସୋରିଷ ତେଲର ସେ ଟିକେ ସୋରିଷ ତେଲର ଟିକେ ସ୍ମେଲ୍ ଆସେ ନା ହଁ ତ ସେ ପାଇଁ ଆପଣ ପକେଇବେନି ଖାଲି ଟିକେ ସେଇ ରିଫାଇନ୍ ପକେଇ ଦେଇକିନା ଟିକିେ ପକେଇଦେବେ ଲୁଣ। ପକେଇ ଦେଇକି ଲୁଣ ଏଇଥିପାଇଁ ପକେଇବେ ଆଉ ତେଲ ଏଇଥିପାଇଁ ପକେଇବେ ତେଲ ସେ ଯଉ ତା ଆପଣ ପାସ୍ତା ପକେଇବେ ସେଇଟା ଲାଗିବନି ପରସ୍ପର ଭିତରେ ଠିକ ଅଛି ସେଥିପାଇଁ ଆପଣ ଟିକେ ପକେଇଦେବେ। ପକେଇଲା ପରେ ଆପଣ ପାସ୍ତାକୁ ପକେଇଲେ। ସେ ଟିକେ ସିଝିବ ଠିକ ଅଛି ସିଝିଲା ପରେ ଆପଣ ତାକୁ ଗୋଟେ ହଁ ଲୁଣ ହଁ ଲୁଣ ଆଉ ତେଲ ପକେଇବେ ସେ ପାଣିରେ। ସିଝିଲା ପରେ ଆପଣ ତାକୁ କଣ କରିବେ ନା ତାକୁ ଗୋଟେ ଛଣାରେ ତାକୁ ଛାଣିଦେବେ। ସେ ପାଣି ଗୁଡ଼ା ବାକି ଯାହା ରହିଲା ତାକୁ ଫୋପାଡ଼ି ଦେବେ।
ସେ ପାଣି ତା ଦେହରେ ପଶିବ ପଡ଼ି ବନି।
ନାଇଁ ଆପଣ ଛଣାରେ ତାକୁ ବାହାର କରିଦେବେ ସେ ପାଣ କି ଫୋପାଡ଼ି ଦେବେ ତାପରେ ଆପଣ କଣ କରିବେ ନା ଆମର ଯୋଉ ରହିବ କଣ କହିଲେ ଏଁ ଇଏ ଗୋଟେ ଆଉ ଗୋଟେ ବାଉଲ୍ ଆଣିବେ ମାନେ କଢ଼େଇ କଢ଼େଇ ଆଣିକିନା ତା ଦେହରେ ଟିକିଏ ତେଲ ପକାଇବେ। ପିଆଜ କାଟିକି ରଖିଥିବେ ଆଉ ଟମାଟୋ କାଟିକି ରଖିବେ ବିଲାତି। କାଟିକି ରଖିଥିବେ। ମାନେ ଛୋଟ ଛୋଟ ସାଇଜ ର କାଟିବେ ବେଶୀ ବଡ କରିବେନି ଛୋଟ ଛୋଟ ସାଇଜ ର ତାକୁ କାଟିବେ।
କଣ କହିଲେ
ପନିକିରେ କଟା ହେବନି ଛୁରୀରେ
ନାଇ ଛୁରୀରେ କା କାଟିବେ ପନିରେ କାଟିବେ ଆପଣଙ୍କ ଇଚ୍ଛା ଆପଣ ଯୋଉଥିରେ କାଟିବେ ପାରେ ଯୋଉଥିରେ ଆପଣଙ୍କୁ ସୁବିଧା ହେବ ଆପଣ
ହୁଁ ମୁଁ ତ ଛୁରୀରେ ଜମା କାଟି ପାରିନି ପନିକିରେ ମୁଁ କାଟିବାକୁ ମତେ ସୁବିଧା। ମୁଁ ଛୁରୀରେ ମତେ ଟୋଟାଲି ଆସେନି ମତେ ଜମା ଆସେନି ମୁଁ ଛୁରୀରେ କାଟିବି ଯଦି ମୋ ହା ହାତ ବି କାଟି ଯାଇଥିବା ଫାଳ ଖଣ୍ଡର ଏଇଭଳିଆ ସିଚୁଏସନ।
ଟିକେ ଛୁରୀରେ ଭଲ ଲାଗେ ମୁଁ ପନିକିରେ କାଟିପାରେନି ତ କଣ କରିବେ ନା ଶୁଣନ୍ତୁ ତାପରେ ଆପଣ ଯୋଉ ତେଲ କଢ଼େଇରେ ବସେଇଲେ। ତା ଦେହରେ ପିଆଜ ଟି ଟିକେ ତେଲ ହେଇଗଲା ପରେ ତା ଦେରେ ଟିକେ ପିଆଜ ପକେଇଦେବେ କଞ୍ଚା ଲଙ୍କାକାଟି କି ରଖିଥିବେ ତାକୁ ପ। ପକେଇଦେବେ ଅଦା ଆଉ ରସୁଣ ବି କାଟିକି ରଖିଥିବେ ତାକୁ ବି ପକେଇବେ ତା। ପରେ କିଛି ସମୟ ପରେ ସେଟାକୁ। ଉଁମ୍ ଫ୍ରାଏ କରିବେ ଫ୍ରାଏ ହେଲା ପରେ ତାଦେହେରେ ଟିକିଏ ଆପଣ ବିଲାତି ପକେଇ ଦେବେ ଯେଉଁ ବିଲାତି ଟା। ଆପଣ କାଟିଥିବେ କାଟିକି ପକେଇଲା ପରେ ତାକୁ ଏମିତି ଫ୍ରାଏ କରିବେ ତାପରେ। କ'ଣ କରିବେ ନା କିଛି ସମୟ ପରେ ତା ଦେହେରେ ଆପଣ। ହଁ, ହଁ ସିମ୍, ସିମ୍ ରେ ପୁରା ସିମ୍ ରେ ରଖିବେ।
ସିମ୍ ରେ ରଖିକି ଗୋଳା ହବ ନା ଗ୍ୟାସ।
ହଁ, ହଁ ସେ ନାଇଁ, ନାଇଁ ଗ୍ୟାସ୍ ହାଏ କଲେ ହେଟା ପୋଡିଯିବ ନା। ଆପଣ ତାକୁ ସିମ୍ ରେ ରଖିବେ ସିମ୍ ରେ ରଖିକି ତାକୁ ଗୋଳେଇଲା ପରେ ହଁ, ହଁ, ହଁ ବୁଝୁଛି। ବୁଝୁଚି, ବୁଝୁଚି ନାଇଁ ତମେ ହଁ କିଛି ଅସୁବିଧା ନାଇଁ ତମେ ପଚା ନାଇଁ, ନାଇଁ କିଛି ମାଇଣ୍ଡି କରୁନି ଭଲ ସବୁ। ସବୁ କଥା ଜାଣିବ ଯେଉଁଠି ଅସୁବିଧା ହବ ପୁଣି ପଚାରିବେ ଗୋଟେ ଜିନିଷ ଆପଣ ଣିଖୁଛନ୍ତି ନା।
ହଁ ନୂଆ, ନୂଆ ଶିଖିକି ଦେବାଟା ଯେତେବେଳେ ପଚାରିଲେ ସିନା ଡାଉଟ୍ କ୍ଲିୟର ହବ।
ହଁ, ହଁ ଠିକ କଥା। ତ ଆପଣ ତାପରେ କ'ଣ କରିବେ ନା ସେଠୁ ଆପଣ ଯୋଉ ସୋୟା ସସ୍। ଆଉ ଟିକେ। ଯୋଉଁ ଗ୍ରୀନ୍ ସସ୍ ଆଉ ଟମାଟୋ ସସ୍ ଏହି ତିନୋଟି ସସ୍ ଆପଣଙ୍କର ମେନ୍। ମାନେ ପାସ୍ତା ବନେଇବାରେ। ପକେଇଦେବେ ହେଲା ଟିକେ ଟମାଟୋ ସସ୍ ଟା ଅଧିକା ପକାଇବେ ଯେମିତି। ପୁରା ରେଡ଼ ଦେଖାଯିବ ଆପଣଙ୍କର ସେଇ ଯେଉଁ ଇଏଟା ତାପରେ। କ'ଣ କରିବେନା ଗୋଳେଇବେ କିଛି ସମୟ ଗୋଳେଇବା ପରେ ପୁରା ଦିନ। ଭଲସେ ଗୋଳେଇ ସାରିବେ ତାପରେ ସେ ପାସ୍ତା ଟିକୁ ପକେଇଦେବେ ପକେଇଲା ପରେ। ତାକୁ ଭଲସେ ପୁରା ଗୋଳେଇବେ ଠିକ୍ ଅଛି ଯୋଉଁ ପାସ୍ତା ଟାକୁ ଆପଣ ଛାଣିକି ରଖିଥିବେ ହେଲା ତାକୁ ଭଲସେ ଗୋଳେଇବେ।
ସେ ନ ଗୋଳେଇଲେ ପୁଣି ରାଗିଯିବେ ଯଦି ଅସୁବିଧା।
ହଁ ଲାଗିଯିବ ପୁଣି ତାପରେ ସବୁଆଡ଼େ ବି ସେ ପିଇବନି ସେ ଇଏ। ତାପରେ କେଶସମୟ ତାକୁ ଛାଡ଼ିଦେବେ ସେ ପିଇବ ମାନେ ସେ ପାସ୍ତା ଗୁଡ଼ାକ। ସେ ଯୋଉ ସସ୍ ଗୁଡାକ ସବୁ ପିଇବ। ପିଇଲା ପରେ ହଁ ଯଦି ତମେ ସାଙ୍ଗେ, ସାଙ୍ଗେ ବାହାର କରିଦବ ସେ। ସିଏ ଭଲ ଲାଗିବନି ସିଏ ପିଇ ନଥିବ ନା ସେ ପାସ୍ତା ଗୁଡ଼ାକ। ଆପଣଙ୍କୁ ମାନେ ପୁରା ଲାଗିବ ମଇଦା, ମଇଦା ହିଁ ଲାଗିବ କଞ୍ଚା, କଞ୍ଚା ଲାଗିବ ଭଲ ଲାଗିବନି। ତା ପରେ ତାକୁ କିଛି ସମୟ ଛାଡ଼ିଦେବି ସେ ପୁରା ପିଇବ ପିଇବା ପରେ। ଆସ୍ତେ, ଆସ୍ତେ ତାପରେ ତା ସିିମ୍ ରେ ହିଁ ପୁରା। ଉଁ ସିମ୍ କରିଦେବେ କରି ସେ। ପୁରା ପିଇବ ପିଇଲା ପରେ ତାପରେ ଆପଣ ତା ଦେହରେ ଟିକେ ଧଣିଆ ପତ୍ର। ପକେଇଦେବେ ଉପରେ ପକେଇଦେଇଥିବେ ତାକୁ ଆଉ ଟିକିଏ ଗୋଳେଇ ଦେବେ। ତାପରେ ହଁ, ହଁ ଟିକେ ସୁନ୍ଦର ଦେଖ ଯିବା ପାଇଁ ଆଉ ତାପରେ। ତାପରେ ଗୋଳେଇକି ପକାଇଦେବେ ତାପରେ ଆପଣ। ଆଉ ଗୋଟେ, ଗୋଟେ ଭଲ ବଡ଼, ବଡ଼ ପ୍ଲେଟ ରେ ସମସ୍ତଙ୍କୁ। ବାହାର କରିକି କଣ୍ଟା ଚାମଚ ଜାଣିଥିବେ।
ହଁ।
ହଁ ସେଇ କଣ୍ଟା ଚାମଚ ରେ ସମୁଁ ଖାଇବୁ। ମୁଁ ସତ କହୁଛି ମାନେ ବହୁତୁ ହିଁ ଭଲ ଲାଗିବ।
ହଁ, ହଁ, ହଁ।
ଏତେ ଟେଷ୍ଟି ଆପଣ ବିଶ୍ୱାସ ବି କରିପାରିବେନି ମୁଁ ସବୁବେଳେ ସନ୍ଧ୍ୟାବେଳେ ହେବ ମାନେ ମୁଁ ପାସ୍ତା ହିଁ।